ହେଲା।
ହ୍ୟାଲୋ।
ଶୁଭ ସକାଳ।
ଶୁଭ ସକାଳ।
କଣ କରୁଚ?
ମୁଁ ଏବେ ଜଣଙ୍କ ବାଡିକୁୁ ଆସିଚି ଯେ ଫୁଲ ନବା ପାଇଁ କନିୟାର ଫୁଲ ତୋଳୁଚି। ଆମ ବାଡିରେ ଟିକେ ଫୁଲ କମ୍ ଫୁଟୁଚି ତ ଆଉ ଖରା ପାଇଁ ଟଗର ଫୁଲରା ଫୁଟୁନି। ମନ୍ଦାର ଫୁଲ ଖାଲି ଟିକେ ଫୁଟୁଛି ମନ୍ଦାର ଫୁଲ ତ ସବୁ ଠାକୁରଙ୍କଟେ ଲାଗିପାରିବନି।
ନାଇଁ ମନ୍ଦାର ଫୁଲ ଟଗର ଫୁଲ ସବୁ ଠାକୁରଙ୍କ କତିରେ ଲାଗିବ।
ଆଉ।
ଟଗର ଫୁଲ ତ ଆମର ଫୁଟୁଛି ଜବର। ତମର କେମିତି ଫୁଟୁନି ଆମର ଫୁଟୁଛି ଟଗର ମନ୍ଦାର। ଦି ତିନି ପ୍ରକାର ମନ୍ଦାର ଆମର ଅଛି କନିଅର ଅଛି। ମୁ ବି ଫୁଲ ତୋଳିକି ପାଣି ଆଣିକି ଆସିଲି।
ଗାଧେଇ ସାଇଲଣି?
ହୁଁ, ନାଇଁ ଗାଧେଇନି ଯାଉଚି ଗାଧେଇବି ଗାଧେଇ ପୂଜା କରିବି। ପୂଜା କରିବି ଜଳଖିଆ ଫଳଖିଆ କରିବି ପୁଅ ସ୍କୁଲ ଯିବ।
ହଉ। ତମେ ଗାଧେଇଲଣି?
ନାହିଁ ମୁଁ ବି ଗାଧେଇନି। ଆଉ ଫୁଲ ତୋଳୁଚି। ଗଲାଠୁ ଗାଧେଇବି ପୁଅକୁ ପାଠ ଦେଇକି ଆଇଚି ସେ ପାଠ ପଢୁଛି। ମୁଁ ଗଲାଠୁ
ପୂଜା କରିବା ପାଇଁ ଫୁଲ କିି?
ହଁ ଫୁଲ ଆମ ବାଡିରେ ନାହିଁ। କନିଅର ଏଇ ଯୋଉ ଟଗର ଫୁଲ ଗୁଡା ବି ଖରା ପାଇଁ ଫୁଟୁନି।
ଉଁ ହୁଁ, ଖରାଦିନେ ତ ଭଲ ଫୁଟେ ଟଗର ଫୁଲ।
ଆ ହେ ଫୁଟୁନି ମଜିରେ ଫୁଟୁଥିଲା ବହୁତ ଯଉ ଏତେ ଗୁଡେ ଫୁଟୁଥିଲା। ଏବେ ଗୋଟେ ବି ଗଛରେ ଫୁଲ ନାହିଁ ଗୋଟେ ବି ଫୁଟୁନି।
ହୁଁ ହୁଁ।
ଏଇ କନିଅର ଫୁଲ ଦିଟା ନେଲେ ଠାକୁର ପୂଜା କରିବି।
ଫୁଲ ତ ଫୁଟୁ ଫୁଟୁ ରାତି ଚାରିଟାରୁ ଆସିକି ନେଇକି ଯାଉଛନ୍ତି ତୋଳିକି ଆଉ।
ହଁ ସବୁ ମନ୍ଦିର ମାନଙ୍କୁ ନେଇ ଯାଉଛନ୍ତି ତ ସେଥିପାଇଁ। ଯେତିକି ଫୁଲ ଫୁଟୁଛି ସବୁ ରାତିିକରୁ ଉଠିକି ନେଇଯାଉଛନ୍ତି। ବାହାରେ ଏ ରାସ୍ତା କଡରେ ଫୁଲ ଗଛ ତ। ବାଡ ସେପଟକୁ ରହୁଛି।
ସବୁଆଡେ ସେମିତି ହଉଛି ସବୁ ନେଇଯାଉଛନ୍ତି।
ଇଆରେ ବି ନେଇ ଯାଉଛନ୍ତି ଫୁଲ ରାତି ପାଞ୍ଚଟାରୁ ଉଠିକି ତୋଳିବାକୁ ପଡୁଛି।
ହଁ ନହେଲେ ତ ଠାକୁର ପୂଜା ପାଇଁ ପାଇବନି ଫୁଲ ଟିକେ। ଆମେ ଖାଇବା ଆଉ ସେ ଠାକୁରଙ୍କୁ ଟିକେ ଫୁଲ ନ ଚଢ଼େଇଲେ ମନଟା ବି ଭଲ ଲାଗୁନି।
ହୁଁ ଖାଲି କେମିତି ପୂଜା କରିବ? ଭଲ ଲାଗିବନି ପୂଜା କରିବାକୁ, ଖାଲି ସେମିତି ଭଲ ଲାଗିବନି ପୂଜା କରିବାକୁ।
ଫୁଲ ଟିକେ ଦେଲେ ଠାକୁରଙ୍କୁ ତ ଆଉ ସେ ଆଉ କଣ ଭୋଗ ଖାଉଛନ୍ତି ଫୁଲ ଟିକେ ଦେଲେ। ମନ ଶାନ୍ତି ଲାଗେ ସେଥି ପାଇଁ ଫୁଲ ଟିକେ ଦବା କଥା। ଆଉ ପିଲାମାନେ କଁ କରୁଛନ୍ତି?
ପିଲାମାନେ ଟ୍ୟୁସନ୍ ଯାଇଛନ୍ତି। ଘରେ କାହାକୁ ମାନୁ ନାହାନ୍ତି ଯେ ପଢିବେ ଟିଉସନରେ ପଢିବ ଟିକେ।
ହଁ।
ହ
ଏବେ ତ ଯୋଉ ବହି ବଦଳି ଗଲାଣି ପିଲାଙ୍କୁ ଆଉ ଟିକେ। ଅଧିକ ପରିଶ୍ରମ କରିବାକୁ ପଡିବ।
ବହୁତ କଡା ଖରା ଦେଇଛି ଏ ଥର ବା।
ପୁଣି କେତେ ଭୁଲ ଅଛି ନା କଣ ବ ଆହୁରି ସଂଶୋଧନ କରାଯିବ। ବହି ରେ।
ହଁ। କହିବାକୁ ତାଙ୍କୁ ଭୁଲ ଦେଇଛି।
ହଁ ମୋ ପୁଅ ଅକା କାଲି ମୁଁ ଯାଇକି ବହି ଆଣିଲି ଶିଶୁ ମନ୍ଦିରରୁ। ତ କିଛି ବହି ଦେଇଛନ୍ତି ଅଳ୍ପ ଖାଲି ତ। ସୁଲିଖନ ର ଚାରି ପାଞ୍ଚ ଟା ଦେଇ ଦେଇଛନ୍ତି। ତାକୁ ନେଇଗଲେ ଚାରିଶ ଟଙ୍କା ଆଉ କିଛି ବହି ନାହିଁ। ଏ ଗମେଣ୍ଟ ସ୍କୁଲ ର ବହି ପଢାଯିବ ଏ ଗମେଣ୍ଟ ସ୍କୁଲ ର ବହି ଏ ପର୍ଯ୍ୟନ୍ତ ବି ମିଳିନି। କିନ୍ତୁ କ୍ଲାସ ଧୀଏରେ ପାଠ ପଢା ଚାଲିଲାଣି। ଏଥର କଣ ଏମତି କଲା ବହି ଚେଞ ହବାରୁ ଏ ପିଲାଙ୍କ ପାଖରେ ବହି ନାହିଁ। ଯୋଉ। ପାଠ ପଢା ହେଲାଣି।
ପାଠ ପଢା ତ ହବ ପିଲାଙ୍କ ବହି ଥାଉ କି ନଥାଉ। ତ ସେମାନେ କ୍ରୋସ୍ କରିବେ ନା କହି ପଢିବେ ସାରିବାକୁ ପଡିବ ତାଙ୍କୁ। ସେଥିଯୋଗୁଁ ପଢେଇବେ ସେ
ତ ବହି ରହୁନି।
ରହୁନି ପୁଣି ପିଲା କେମିତି ପଢିବେ ସେଟା ବି ହଇରାଣ ଏଇ। ଏବେ ବହୁତ ହଇରାଣ ହେବେ ଛୁଆ। ପୁଣି ବଦଳି ଯାଉଛି ପୁଣି ବଦଳି। ବଦଳେଇ ଚ ଯଦି ଭୁଲ ଭାଲ ଦେଇଛି ବହିରେ କେମତି କଣ ସବୁ ପିଲା ପାଠ ପଢିବେ।
ତେ ପୁଣି ମା ଆର ମାସରେ ପରୀକ୍ଷା ହବ।
ହୁଁ ପ୍ରଥମ ଭାଗ ପରୀକ୍ଷା ହବ।
ତମେ ତ ବହି ତ ନାହିଁ ବହି ଭିତରେ କଣ ଅଛି ପିଲା ପଢିନାହାନ୍ତି ପିଲା ଲେଖିବେ କଣ ପରୀକ୍ଷାରେ।
ହୁଁ ହୁଁ।
ଘଟଗାଁ ତାରିଣୀ ମନ୍ଦିର ଯାଇଛ କେବେ।
ହଁ ଯାଇଛୁ ଦି ତିନି ଥର ଯାଇଛୁ ଆମେ। ଘଟଗାଁ ତାରିଣୀ। ଆମ ପୁଅର ଚୁଟି ପକେଇବା ପାଇଁ ଯାଉ ଆମ ଘରୁ। ଠୁ ଏତେ ବାଟ ହବ। ତାଙ୍କୁ ନୁହେଁ ବହୁତ ବାଟ ହବ ଆମେ ରାତିରେ ଗଲେ। ସକାଳେ ପହାନ୍ତା ପାହାନ୍ତା ରେ ପହଞ୍ଚୁ। ରାତି ଏଗାର ଟାରେ ବାହାରିଲେ।
ହଁ। ଆଉ
ନବେ କିଲୋମଟ ହବ।
ସେଠି ସାନ ଘାଗରା ବଡ ଘାଗରା ସେ ବଢିଆ
ପରିବେଶ ପୁରା ସୁନ୍ଦର ଲାଗେ।
ସାନ ଆଉ ସେଠି କଣ ଅଛି ତ?
ଆଉ ସେ ପାଖ ଆଡେ ବହୁତ ଭଲ ଭଲ ଜାଗା ସବୁ ଅଛି। ନୟାଗଡ ଯାଇଥିଲେ ଲଡୁ ବାବା ମନ୍ଦିର ବହୁତ ସୁନ୍ଦର ମନ୍ଦିର। ସେଠିକି ମୋ ନଣ ଧକା ଯାଇଥିଲେ ମୁଁ ମତେ ଡାକୁଥିଲେ ଯେ ମୁଁ ସେତେବେଳେ ଗୋେ ଅସୁବିଧା ଥିଲା ଯେ ମୁଁ ଆଉ ଯାଇି ପାଇଲିନି ସେ ସବୁ ଦେଖଉଥିଲା ଭିଡିଓ କଲ କରିକି। ବଢିଆ ଜାଗା ହେଇଛି।
ସମ୍ବଲପୁର ଆଡେ ଯାଇଛନ୍ତି କେବେ ସମ୍ବଲେଶ୍ୟରି
ହଁ ସମ୍ବଲପୁର ଯାଇଚି ସେଠିକି ଯାଇ
ହିରାକୁଦ ଡ୍ୟାମ୍ ସେଇଠି ଯିବା ପାଇଁ ଆମର ପ୍ଲାନ୍ ଅଛି। ଟି ସେଠିକି ଆମେ ଯାଇନୁ ସେଠିକି ଯାଇକି ବୁଲିକି ଆସ।
ହୁଁ ଖୁବ ସୁନ୍ଦର ଜାଗା ହେରି। ଚଢିଲା ବେଳକୁ ଟିକେ କଷ୍ଟ ଲାଗିବ ହୀରାକୁଦ ଡ୍ୟାମ୍ ଉପରକୁ। ହେଲେ ବଢିଆ ଚଢିଗଲା ପରେ ବଢିଆ ଲାଗେ ପୁରା। ସୁନ୍ଦର ତା ଉପରେ ଥାଇକି ହୀରାକୁଦ ଡ୍ୟମ୍ ଟାକୁ ଦେଖିବ ତଳକୁ ବଢିଆ ଦେଖା ଯାଉଥିବ।
ସେପାଇଁ ବେଶୀ ଉପରକୁ ଜଳିକି ଦେଖିବାକୁ ଡର ଲାଗେ।
ହୁଁ, ସେ ଭିତରକୁ ଚଢିଲା ବେଳେ ଯୋଉ ସିଡି ହେଇଛି ସେ ଭିତ ଭିତରେ ପୁରା ଗୋଲ ଗୋଲ ହେଇକି ପୁରା ଯିବ ତମେ ଘୁରି ଘୁରିକି। ଏମତି ହେଇଛି। ସେ ଚଢି ଚଢି ସେଟା ଚଢିଲା ବେଳକୁ ଯେ ମୁଣ୍ଡ
ଛୁଆ ଯଦି ଦେଖିବେ ଦେଖିବେ ଯାଇକି।
ହଁ ଯଦି ମୁଣ୍ଡ ଫୁଣ୍ଡ ବୁଲେଇବ ତମେ ତ ଚଢି ପାରିବନି ତାହଲେ ଏତେ ଛୋଟ ଛୁଆ ଚଢିଯିବେ।
ହୁଁ।
ଆଉ ମେଟକାନୀ ମନ୍ଦିର ଅଛି ସେଠି ମାଙ୍କ ପାଖରେ ବଳି ପଡେ। ବଢିଆ ହେଇଛି ଭୋଜି ସବୁ ଭୋଜି କରି ଖାଆନ୍ତି ସବୁ ଭଲ ସ୍ଥାନ ହେଇଛି।
ହ
ମାତା ରାଣୀ ମନ୍ଦିର।
ଏତ କାନି
ହଁ ମଟା କାନି
ଏ ସମ୍ବଲପୁର ହଁ ସମଲେଶ୍ୱରୀ ଯାଇଛନ୍ତି? ସମଲେଶ୍ୱରୀ ଠାକୁର ଦେଖିଛନ୍ତି?
ସମଲେଶ୍ଵରୀ ମାଙ୍କୁ ଦର୍ଶନ କଲୁ। ଆଉ ମେଟ ଗାନି
ଆଉ ସେଇ ପାଖରେ ଘଣ୍ଟେଶ୍ବରୀ ବି ଅଛନ୍ତି ସେଇଠୁ କେତେ ବାଟ ହବ ଘଣ୍ଟେଶ୍ଵରୀ କି?
ସେଇଠୁ ଦଶକ କୋଡ଼ିଏ କିଲୋମିଟର ହବ ସେ ଚିପିନିମା। ସମ୍ବଲପୁର ଠୁ ଦଶ କୋଡିଏ କିଲୋମିଟର ବୋଧ ହବ। ପିପିଲି ମା ସେଠି ବି ବହୁତ କଷ୍ଟ ଚଢିକି ଯିବା ଟା।
ହଁ ସେ ଯୋଉ ଛୋଟ ରାସ୍ତାଟେ ଅଛି ଘଣ୍ଟେଶ୍ଵରୀ ଜଙ୍ଗଲ ଭିତରେ ଅଛନ୍ତି।
ହଁ ଜଙ୍ଗଲ ଭିତରେ ପୁରା ପାଣି ମହାନଦୀ ଭିତରେ ସେ ଅଛନ୍ତି। ବର୍ଷା ଦିନେ ତ ଗଲେ କି ଦର୍ଶନ ହେଇ ପାରିବନି କେବଳ ଯାହା ଯିବେ ଖରା ଦିନେ ନ ହେଲେ ଶୀତ ଦିନେ।
ଖରା ଦିନେ ଗଲେ ଠିକ୍ ଏଇ ଯୋଉ ସମସ୍ତଙ୍କର
ଓ ହଁ ମନ୍ଦିର ପୁରା ଡୁବି ଯିବ ଖରା ଏ ବର୍ଷା ଦିନେ।
ହୁଁ।
ସେଇ ଭିତରେ ସେ ଅଛନ୍ତି।
ହ
ସମସ୍ତେ ଯାଆନ୍ତି କେତେ ଗଞ୍ଜା ଘରିକା ସବୁ ମାନସିକ କରିଥିବେ ସେଇଠି ଗୋଟେ ଝୁଡି ଅ ଅଛି ବଡ଼ ଝୁଡିଟା ସେଇଟା ସବୁ ଭିତରେ ଥାଆନ୍ତି। ସେଇ ଘଣ୍ଟ କେତେ କେତେ ଘଣ୍ଟି ବାନ୍ଧିଥାନ୍ତି। ତାଙ୍କ ନାମ ନାଁ ଘଣ୍ଟେଶ୍ଵରୀ ହେଇଛି ସେ ଯାହାର ମାନସିକ ଥିବ ଉ ଘଣ୍ଟି ବାନ୍ଧା ହେଇଥିବ।
ହୁଁ ହୁଁ।
ମା ଙ୍କ ଡାକିଲେ ସବୁ ଶୁଣନ୍ତି ସମସ୍ତିଙ୍କର ଅଛି ବିଶ୍ଵାସ ଭଳିଆ ଗୋଟେ ହଁ ହଁ ହଁ।
ହଁ
ଆଉ ସେ ସାଇଟରେ ଏତିକି ସାଇଜ ର ଯାଇଛି ଲୁହାର ସବୁ ବାଡ ଲାଗିଛି ଟିକେ ଦେ ଏତେ ମୁଣ୍ଡ ବୁଲେଇବ ସେ ପାଣି ଆଡକୁ ଅନେଇ ଦେଲେ ଦି ସାଇଡରେ। କରେଣ୍ଟ ସବୁ ଚାଲ ହଉଛି ସେଥିରେ ତିଆରି ହଉଛି ସେ ପାଣି ଟା ପୁରା ଏମିତି ଘୁରୁଥିବ। ଦଳ ମେଞ୍ଚେ ବହୁତ ଗୁଡେ ଦଳ ଥିବ‌ ସେ ଦଳରେ ସେ ପାଣି ଭିତରେ ପୁରା ଏମିତି ଗୋଲ ଗୋଲ ହେଇକି ଘରୁଥିବ।
ଏଇ ଘଣ୍ଟେ ସରିଗଲେ ଆଣିବୁ?
ହଁ ସେ ଦି ସାଇଟ୍ ରାସ୍ତା ଯୋଉ ଯୋଉ ପଟେ ଯିବ। ବହୁତ ଡର ଲାଗେ। ଯାଇଥିଲୁ ଆମେ ସବୁ। ଆର ବର୍ଷ ଯାଇଥିଲୁ ସବୁ ଫ୍ୟାମିଲି ଗାଡି କରିକି ବସ୍ କରିକି ତ।
ହୁଁ ହୁଁ।
ଗୋଟେ ଦିନରେ ଏତେ ବୁଲିବାକୁ ହବନି ଯାଇକି ରହି
ନାଇଁ ଆମେ ଖାଲି ଆମେ ତାହେଲେ ପରେ ଯାଇ ହବନି ପାଞ୍ଚେଟାରେ ଏମିତି ମୁଣ୍ଡ ଖାଲି ଆଉ ସେଠି କେମିତି ଯିବ ଆଉ ଏନ୍ତି ଯୋଉ ସେଇଠି ଖାଲି ଆ ହଉ ହଉ ହଉ।